ତମର କାଲିର ପାଞ୍ଚ‌ ଟା ହେଇଯାଇଥିଲା ନା। ହାଲୋ।
ଶୁଘୁଚି।
ହଁ -ହଁ ଶୁବିଲା।
ହଁ ତମର କେତେଟା କଲ୍ ପରେ ଆସିଥିଲା। ହେଇ ବସିଚି କାମ ସାରିକି ବସିଲି ତ ଆଜି କଲେଜ୍ ଯାଇନଥିଲି। ହଁ ମୁଁ କହିଲି କଲ୍ କରିଦିଏ କଁ। ମୋର କମ୍ପ୍ ମାନେ ପାଞ୍ଚ୍ ଟା କମ୍ପ୍ଲିଟ୍ ହେଇଯିବ।
ହଁ।
ତମର କେତେଟା କଲ୍ କରିଲା ପରେ ତମର ଅପ୍ସନ୍ ଆସିଲା।
ମୁଁ ତ ହେଇ ତିନି ଚାରିଟା କରିଥିଲି।
ହୁଁ।
ତାପରେ ଆସିଲା।
ଓହୋ।
ଆଉ ତିନିଟା ପରେ ବୋଧେ ଆସିଯିବ।
ଓହୋ ତମର ଏବେ ଅପ୍ସନ୍। ତମର ଏବେ ଦେଖଉଚି ତ ପଇସା କେତେ କଣ ହେଲାଣି।
ନାଇଁ ଏବେ ଦେଖଉନି କାଇଁ ତମ ସାଙ୍ଗରେ କଥା ହେଲା ବେଳକୁ ଦେଖଉନି। ତାଙ୍କ ସାଙ୍ଗେରେ ରୋଜାଲିନ ସାଙ୍ଗରେ ଥରେ କରିଥିଲି ସେତେବେଳେ ଦେଖୁଥିଲା।
ଓହୋ।
ତମେ ରେଜିଷ୍ଟେସନ କରିଛ ତ।
ହଁ ରେଜିଷ୍ଟ୍ରେସନ କରିଚି ପା ମୁଁ।
ଫାଷ୍ଟ ଯେତେବେଳେ କାରିଆ ଡାଉନଲୋଡ କଲି ରେଜିଷ୍ଟ୍ରେସନ କଲି।
ହଁ।
କାଇଁ ଦେଖୋଉନି ତ?
ମୋର ଦେଖିବା ଏ କଲ୍ ପରେ ଦେଖୋଉଚି ନା ନାଇଁ ଅପ୍ସନ୍ ତାପରେ ନହେଲେ ସାର୍ ଙ୍କୁ ଫୋନ୍ କରିକି କହିବି ଆଉ।
ହୁଁ ହୁଁ।
ହଁ।
ଆଉ କଣ ଖାଇସାରିଲଣି?
ହଁ ଆ ସେଇ ବିସ୍କିଟି ଏମିତି ସବୁ ଖାଇକି ବସିଚି ଆଉ।
କୋଉରା?
ତମେ?
ହଁ ମୁଁ ଛତୁଆ ଖାଇଥିଲି ଆଉ।
ଓହୋ।
ଆଉ ତମେ ରୋଜାଲିନ୍ ଙ୍କ ସହିତ କଥା ହେଇଥିଲ କି?
ନା ମୁଁ କ-ସେବେଠୁ କଲ୍ ବି କରିନି ତାକୁ।
ଆଚ୍ଛା।
ହୁଁ।
ଆଉ କଣ କହିଲି କୋଉ ସ୍କୁଲ କୋଉଠି କି?
ମୋ ସ୍କୁଲ ଆମ ଗାଁ ରେ।
ଗାଁରେ ପଡୁଥିଲା?
ହଁ ମୁଁ ପ୍ଲସ୍ ଟୁ ଏଠୁ ପଢୁଛି ମାନେ ଭୁବନେଶ୍ୱର ରୁ
ଏଇଠି ତମେ ନିଜ ଘର ନା ଭଡା କୁ ଅଛ?
ନା ଭଡା କୁ ଅଛୁ ଆମେ।
ଓହୋ ଆମେ ବି ସେୟା ଭଡ଼ା।
ଆଉ ଏଇଠି ଏଇଠି କରିବୁ ଘର ଜାଗା କିଣିକି ଫୁଣି ତା ତ ଘର ବନେଇବୁ ପୁଣି ଗାଁ ରେ ବି ସେଇ ସେମ୍
ଗାଁରେ ଏତେ ଜାଗା ଥିବ ଖାଲି ଘର କରିବ ଆଉ ନାଁ।
ହୁଁ। କିନ୍ତୁ ଏଇଠୁ ତ କମେଇଲେ ପଇସା ସେଇଠି ଯାଇ ଘର ବନେଇବନା। ଆଉ ଏଇଠି ରହିକି ଏଇଠି ଯଦି ଜାଗା କିଣିକି ଘର ବନେଇବୁ ତାହେଲେ ସେଇଠି କେମିତି ଘର ବନେଇବୁ ତାହେଲେ?
ହୁଁ ହୁଁ। ତମେ ପଚିଶି ଜଣ ପିଲା ଯଦି ଟଉସନ କରିଚ ପାଖା ପାଖୀ ପା ।
ନାଇଁ ସେ ଛୋଟ ପିଲା ଗୁଡାକ ମାନେ ଅଙ୍ଗନବାଡ଼ି ସେ ବେଶୀ କିଛି ଦେଉନାହାନ୍ତି ଏଠି। ମାନେ ବେଶୀ ମୁଁ ପଇସା ମାଗିବି ଯଦି ସେ ଏତେ ପଇସା ଦେଇ ପାରିବେନି କହୁଛନ୍ତି। ତ ମୁଁ ଗୋଟେ ଗୋଟେ ଛୋଟ ଛୋଟ ସେଇ ଚାରି ବର୍ଷରୁ ପାଞ୍ଚ ବର୍ଷ ପିଲାମାନୁ ସେ ଶହେ ଟଙ୍କା ଲେଖା ହିଁ ନୋଉଛି ମୁଁ।
ପାରିବା ଆଉ ନାହିଁ?
ହଁ ଦଶ ଜଣ ପିଲା ହେଲେ ସେଇ ହଜାର ଟଙ୍କା କିନ୍ତୁ ସେ ପିଲା ମାନଙ୍କ ତାଙ୍କ ମା ବାପା ପଇସା ଦେଲେ ସିନା ମାସକୁ ମାସକୁ
ହଁ।
ସେ ରଖିବେ ମା ଦି ମାସ ତିନି ମାସ ଏମିତି ଦେବେ। ତାହେଲେ କୁଆଡେ ଜଣା ପଡିବ ଗୋଟେ ମାସରେ କେତେ ପଇସା ଆସିଲା।
ଓହୋ ଏମିତି ଲେ କରିକି ଦଉଛନ୍ତି।
ହଁ ସେଇଟାଇ ହିଁ ପ୍ରୋବ୍ଲେମ୍ ନହେଲେ ପିଲା ଆସୁଛନ୍ତି। ପଇସ କଣ କହିଲ?
ମୁଁ କହିଲି ଆମର ଏଠି ପିଲା ମିଳୁ ନାହାଁନ୍ତି।
ହୁଁ ଏଠି ବି ଏଇଠି ବି ବହୁତ୍ ସାରା ମାନେ ଟ୍ୟୁସନ୍ ଖୋଲିଗଲାଣି।
ହଁ। ତମ କୁ ରୋଷେଇ ଅସେ?
ଆଁ ରୋଷେଇ ହଁ ଆସେ। କିନ୍ତୁ ଆମିଷ ରାନ୍ଧି ପାରେନି ମୁଁ।
ଖାଲି ଭେଜ୍?
ହଁ ଖାଲି ସାଧା।
ଆଇଁଷ ଖାଉଚ ଟି?
ହଁ ଖାଉଛି ଖାଉଛି କିନ୍ତୁ ରୋଷେଇ କରିବା ଆସିନି।
ହୁଁ ହୁଁ ଆରେ ଆଇଁଷ ତ ଆହୁରି ଇଜି।
ନାଇଁ ସେ ଆମିଷ ସ୍ମେଲ୍ ମାନେ ବାସ୍ନା ଟା ରହିଯିବ ନା ମତେ ସେଇଟା ହିଁ କରିଆସେନି।
ଆମିଷ ତ ଇଜି ରେ ରୋଷେଇ କରିବା ଟା ମସଲା ପକେଇଲେ ପାଣି ଦେଲ ସଇଲା।
ତାହାଲେ ଆମିଷ ଆସେନି ଖାଲି ସାଧ।
ସାଧା।
ସାଧା ଖାଇବାକୁ ଭଲ ଲାଗେ ଆଇଁଷ ସରେ କଣ ଭଲ ଲାଗେ?
ନା ନା ଆମି ଆମିଷ ଆମିଷରେ ମୋତେ ମଟନ୍ ହିଁ ଭଲ ଲାଗେ ବେଶି।
ତମେ ରୋଜାକୁ କଲ୍ କରିଥିଲ?
ତାକୁ ମୁଁ କହିଲି ମୋ ଭାରୁ ଥରେ କ କଲ୍ ନିଅ ଯେ ମନା କଲା।
ହୁଁ।
ମନା କଲା।
ଆଗଦେଲା? କେବେ କହେ କ କେବେ କହିଥିଲ?
ନଉନୁ ଟିକେ ଏଇ କାଲି କାଲି।
କାଲି?
ମ୍ୟାସେଜ୍ ରେ କହିଥିଲେ ହଁ ମ୍ୟାସେଜ ରେ।
ହୁଁ ହୁଁ।
ହଁ।
ମତେ ଲାଗୁଛି କଣ କହିଲ ସେମାନେ ଆକ୍ ମ ମାନେ ଲାଗୁଚି ସେମାନେ ଟ୍ରିକ୍ ଗୋଟେ ଜାଣି ଦେଇଛନ୍ତି ହେଲା ଦି ଜଣ
ଦି ଜଣ ଟ୍ରିକ୍ ଗୋଟେ କଣ ଜାଣି ଦେଇଛନ୍ତି ଦିଜଣ ଦି ଜଣଙ୍କୁ ଆକା କଲ୍ କରିକି କରୁଛନ୍ତି ଯାହା ମାନେ ଯାହା କେବଳ ତାଙ୍କର ପଇସା ଜଲଦି ଆସିଯାଉଛି।
ହଁ।
କଥା ବି ମେ ମାନେ କଥା ବି କଣ
ମୁଁ କହିଲି କୋଉ ଟ୍ରିକ୍ ସେ ଜାଣିଛନ୍ତି?
ସେଇଟା ତ ମୁଁ କହିପାରିବିନି ମତେ ତ ଲାଗୁଛି କିଛି ତ ଗୋଟେ ଟ୍ରିକ୍ ଜାଣିଛନ୍ତି ସେମାନେ। ଯାହା ଯାହା ଫଳରେ ତାଙ୍କ ମାନେ କଥା ହଉ ହଉ କା ତାଙ୍କର ପଇସା ଆସିଯାଉଚି ସାଙ୍ଗେ ସାଙ୍ଗେ।
ହୁଁ।
ଆଉ କଥା ବି ମାନେ କଥାର ବି ଗୋଟେ ମାନେ ଇଫେକ୍ଟ ପଡୁଚି ନା। ଏଥିରେ ଆମର ଯଦି ରେକର୍ଡିଙ୍ଗ ହଉଛି କଥା ତାହେଲେ କଥା କଥା ବି ମ୍ୟାଟର କରେ ଆମର। ଆମେ କଣ କଥା ହୋଉଛେ କୋଉ ଟପିକ୍ କୁ ନେଇ କଥା ହଉଛେ। ସେଇ ତାଙ୍କେ ଯଦି ସେ ଉପରେ ବି ଯଦି ଧ୍ୟାନ ଦଉଥିବେ।
ସିଏ
ଦେଖିବ ମୋର ପାଞ୍ଚ ହଁ ପୁରା ଓଡିଆ। ମୁଁ କହୁଛି ବା ସେମାନେ କହିଲେ ଆମକୁ କଥା ଯଦି ମାନେ କିଛି ଟପିକ୍ ନ ଆସୁଛି ଆମେ ବହି ବହିର ପାଟ ପାଠ ବିଷୟରେ କି କଣ ମାନେ ମୁଁ ଯେମିତି କାଲି ତମକୁ କୋଶ୍ଚିନ୍ ଆନ୍ସର ପଠେଇଥିଲି ପ୍ରଶ୍ନ ଉତ୍ତର ସେମିତି ସେଏମ୍ ସମିତି ବି ତାଙ୍କେ କରୁଛନ୍ତି ବୋଲି କହିଲେ ତାପରେ କୋଉ କୋଉ ବିଷୟରେ କଥା ହୋଉଛନ୍ତି? ଏମିତି ଭଗବାନଙ୍କ ବିଷୟରେ ତାଙ୍କ ଜନ୍ମ ମୃତ୍ୟୁ ନହେଲେ ଆମର ଯୋଉ ଅଛ ମାନେ ଅଛନ୍ତି କବି ମାନେ କବି ମାନଙ୍କର ମୃ ତ୍ୟୁ ଜନ୍ମ ଏ ସବୁ ବିଷୟରେ ବି କଥା ହଉଛନ୍ତି କାହିଁକି ନା ସେ ସବୁ କଥା ହେଲେ। ସେଥିରେ ଇଂଲିଶ ଆଉ ୟୁଜ୍ କରିବାକୁ ପଡିବନି ନା ସେଥିରେ ପୁରା ଓଡ଼ିଆ ହିଁ କହିବାକୁ ପଡିବ।
ଆମେ ତ ଇଂଲିଶରେ କଥା ହେଇଯାଉଚେ।
ମାନେ ଗୋଟେ ଗୋଟେ ଶବ୍ଦ ଆମର ଇଂଲିଶ ରେ ହେଇଯାଉଚ଼ି ଆଉ। ମାନେ ପାଟିରୁ ବାହାରି ଯାଉଛି।
ହଁ।
ମତେ ଲାଗୁଛି ସେ ସବୁ ଜିନିଷରେ ତାଙ୍କେ ଟିକେ ବେଶୀ ଧ୍ୟାନ ଦଉଛନ୍ତି।
ସେ ଓଡିଆରେ ହିଁ ପୁରା ପିଓର ଓଡିଆ। ଆମେ ଗୋଟେ ଗୋଟେ ଇଂଲିଶ କହିଦୋଉଛେ।
ହଁ।
ମୋର ସେ ଫାଷ୍ଟ କି ଆସିଲା ଅଠର ଟଙ୍କା।
ହଁ।
ଆଉ ଆସୁନି।
ଆଉ ଆସିନି?
ନାଇଁ।
ଦେଖିବା ମୋର ଏଇ ଅପସନ ଦେଖେଇଲା ପରେ ଆସୁଛି ନା ଆସୁନା ନହେଲେ ମୁଁ ସତରେ କରିବିନି ମତେ ବହୁତ ବିର କ୍ତୀ ଲାଗୁଛି।
ତମେ ଟିକେ ତାକୁ ପଚାରୁନ ତମ କହିବ କଣ କଲେଜ ଯାଉନ କି?
ଆଜି ଶନିବାର ପା ଆଜି ମତେ ଟି ସକାଳୁ ଉଠିଲି ଟିକେ ଭଲ ଲାଗିଲେନି ତ। ମୁଁ କହିଲି ଖରା ବର୍ଷା ଏମିତି ହଉଛି କିଏ ବି ଯିବ କହିକି ମୁଁ ଗଲିନି ହେଲା।
ସୋମବାର ଯୋଉ ଯିବ ପଚାରିବ ତାଙ୍କୁ ମୋବାଇଲି ନେଇକି ଦେଖେଇବ କହିବ ମୋ ରେଜିଷ୍ଟ୍ରେସନ ଟା ଠିକ ଅଛି କି ନାଇଁ ଟିକେ ଦେଖିଲ? ଆଉ ଆମେ କଥା ହଉଛୁ କାଇହିଁ ମୋର ଆସୁନି ତମେ ଯଦି ଆସିନଥିବ ଆଉ ଯଦି ଆସିଯିବ ଆଜି ଆଚା ସଇଲା ପରେ କିଛି କହିବନି ଆଉ।
ନାଇଁ ହେଲେବି ପଚାରିବି ନା କେମିତି କଣ କରୁଛ ମୁଁ କିଛି ବୁଝି ମାନେ ପ୍ରୋସେସ୍ ଟା ପଚାରିବି ତାଙ୍କୁକୁ।
ଏ ୟୁପିଆଇ ର?
ନାଇଁ ନାଇଁ ୟୁପିଆଇ ର ନୁହଁ ମାନେ କଥା ହଉଛନ୍ତି ଯୋଉ ସେମାନେ।
ହଁ।
ମତେ ରୋଜାଲିନ୍ ତ ମତେ ଲାଗୁଛି କହିଦବ। ଲୋପା ଉପରେ ଟିକେ ଡାଉ ମାନେ ଡାଉଟ୍ ଅଛି କି ସେ କହିବ କି କହିବନି?
ରୋଜାଲିନ୍ କୁ ହିଁ ପଚାରିବ ତମେ ଲୋପାଙ୍କୁ କାଇଁ ପଚାରିବ କି?
ନାଇଁ କାହିଁକି ନା କ ମଝିରେ କଣ ଗୋଟେ ପଚାରିଥିଲି ଲୋପା ମ ମତେ ଲାଗିଲା କି ଇଗ୍ନୋର କଲା ଭଳିଆ କହିଲା ମୁଁ ରେଜିଷ୍ଟର କରିଦେଇଥିଲି ସେତେବେଳେ ଖାଲି ମୋର କଲ୍ ର ଅପସନ୍ ଆସୁନଥିଲା। ରୋଜାଲିନ୍ କୁ କହିଲାକୁ ସେ ରୋଜାଲି କହିଲା ଲଗଉଟ୍ କର ଲଗ୍ ଆଉଟ୍ କରିକି ଆଉଥରେ ଲଗଇନ୍ କରିବ। ଲଗ୍ଇନ୍ ସାଙ୍ଗେ ସାଙ୍ଗେ କଲାକୁ ସେ କହିଲେ କି ତମର ମାନେ ଡାଟା ନଉନି ସପୋର୍ଟ କରୁନି ସେ ଆପକୁୁ। ମାନେ ବହୁତ୍ ଡାଟା ଦରକାର ତମକୁ ମୁଁ କହିଲି ଆଚ୍ଛା ମୁଁ ତାପରେ ଆଉଥରେ ହ ହସ୍ପଟ୍ ନେଇକି ସେଥିରେ ଆଉଥରେ ଲଗ୍ଇନ୍ କରିଲି। ତାପରେ ଯାଇକି ହେଲା ମୋର।
ଦଶ ମିନିଟ୍ ହେଇଗଲାଣି କାଟିଦିଅ। ମୁଁ କରୁଛି?